ହଁ।
ହଁ କଣ କରୁଥୁଲୁ?
ଏ ହଁ ମୁଁ ବି ଏ ରୋଷେଇ ସାରି କି ଆସିଲି ଆଉ ବସିଚି। ଆଉ ଆପଣ?
ଏଇଠି ବସିଥିଲି ଟିକେ ତ। ଆଉ ମୁଁ କହିଲି ହୋଉ। ପିଇଥିଲି ଟିକେ ନାକୁ
ହଁ ଆଉ କଣ ଆଜି ସବୁ ବନେଇଲେ କହିଲେ ମତେ ଟିକେ?
ନାଇଁ ସେମିତି କିଛି ଏମିତି ବନେଇନି ଟିକେ ବାହାରୁ କିଣିକି ଖାଇଦେଲୁ ଆଜି ଆଉ।
ତାହେଲେ ଆଜି ଆଜି ପୁରା ଆରାମ ଆଉ ନହିଁକି?
ହଁ ଯେ ଟିକେ ବାହାର ଇଛା ହେଲା କିଣିକି ଖାଇବାକୁ ତ ରୋଷେଇ କରିବାକୁ ଇଚ୍ଛା ହେଲାଣି ହୁଁ ଏଇ କିଛି ନାାଇଁ ମ ଏ ଟିକେ ଦୋଷ ସ ପିଲାମାନେ ଟିକେ କହିଲେ ଛୋଲେ ବଟୁରେ ଖାଇବେ ଏଗୁଡା ଟିକେ ନେଇକି ପଳେଇଆସିଲୁ। ଆଇସ୍କ୍ରିମ ଆଉ ପିଲା ଟିକେ ତାକୁ ପୁଣି ଖାଇଲେ ପୁଣି ଟିକେ ପାଟିରେ ଟିକେ ଥଣ୍ଡା ଥଣ୍ଡା କରିବେ ନା ସେଥିଲାଗି ଆଉ ଆଉ କଣ କରିବି ସବୁବେଳେ ଯୋଉ ଗରମ ହଉଛି କରିବାକୁ କିଛି ଇଚ୍ଛା ହଉନି ନା ଆଉ ସବୁଦିନ ଗୋଟେ କରୁଥିବ ନା କଣ ଗୋଟେ ଗୋଟେ ଦିନ ରେଷ୍ଟ ଆଉ। ହ୍ୟାଲୋ ହ୍ୟାଲୋ